ହଉ।
ହାଲୋ।
ହାଲୋ।
ହଁ ସାର୍ ନମସ୍କାର।
ନମସ୍କାର ମାଡ଼ାମ୍ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଆପଣ କେମତି ଅଛ?
ମୁଁ ବି ଠିକ୍ ଅଛି ମୁଁ ଭାବୁଥିଲି ଅନ୍ୟ। କିଏ ଜଣେ ବୋଲି ଅ ଭଏସ୍ ଟା ମାନେ କି ସ୍ୱର ଟା ତ ଜଣେ ଅ। ସ୍ତ୍ରୀଙ୍କର ମାନେ କି ଜଣେ ଓମେନଙ୍କର ତ ମୁଁ ଜାଣିନଥିଲି କେମତି ଅଛନ୍ତି?
ଆଚ୍ଛା ଆଚ୍ଛା ହଁ ମୁଁ ମୁଁ ଭଲ ଅଛି।
ହଁ ହଁ ମୁଁ ବି ଠିକ୍ ଅଛି।
ଆଉ ଘରେ ସବୁ ହଁ ଆମର ସବୁ ଭଲ ଅଛନ୍ତି ଆପଣଙ୍କର?
ହୁଁ ଆମର ବି ଠିକ୍ ଅଛନ୍ତି କୋଉଠି ରୁହନ୍ତି ଆପଣ?
ଏଇ ଏପଟେ ସାଏ ଆପଣଙ୍କର। ଗଳିର ତାର ନେକ୍ସଟ ଦିଟା ଗଳିରେ ଆଉ।
ଓକେ ଓକେ ଓକେ ଆଚ୍ଛା କୁହନ୍ତୁ ଖାଇଲେକି ନାହିଁ ଆଉ ଆଜି କଣ ଖାଇଲେ ଆଜି?
ହଁ ଏବେ ତ ମୁଁ ଜିଲାପି ଖାଇଥିଲି ଆଉ ଆମର ଏଇ ମା ର୍କେଟ ଆମ ଗଳି ସାମ୍ନାରେ ଗୋଟେ ଉଁ ଆ ମାର୍କେଟ ଯୋଉଟା ଅଛି। ଏ ସେଠି ସେଇ ରାଜ ସ୍ତାନର ଲୋକ ଦିଟା ଆସିକି ରୁହନ୍ତି ସେମାନେ ବନାନ୍ତି। କି ଛକରେ ଆମର। ତ ବହୁତ୍ ଭଲ ଲାଗେ ଜିଲାପି ପୁରା ସରୁ ସରୁ ପତଳା ପତଳା କରିଥାନ୍ତି। ବହୁତ ଭଲ ଥାଏ ତାଙ୍କର ଆଉ
ଜେଲେବି ଯେତେ ପତଳା ଥିଲେ ସେତେ ଟେଷ୍ଟି ବି ଲାଗେ ଖାଇବା ବହୁତ ଭଲ
ହୁଁ ହୁଁ ତା ସହିତ ପକୁଡି ଟିକେ ହେଇଥିବ ଆହୁରି ବଢିଆ ଲାଗେ ଆଉ ଆପଣ କଣ ଖାଇଲେ?
ତାହେଲେ ଆପଣଙ୍କର ପ୍ରିୟ ଖାଦ୍ୟ ଜିଲେବି ଆପଣ ତ ପ୍ରଥମରୁ କହିଦେଲେ
ନାଇଁ ନାଇଁ ଜିଲାପି ଏମତି ନୁହଁ ଭଲ ଲାଗେ ଜିଲାପି ଟା କାହିଁକି ନା ଆମର ଏଇ ଏପଟେ ଯୋଉମାନେ କରନ୍ତି ସବୁ ମୋଟା ମୋଟା କରନ୍ତି ତାଙ୍କର ସେମାନେ ବହୁତ ସରୁ ସରୁ ପତଳା ପତଳା କରି ଥା ଆଉ କ୍ରିସ୍ପି ମଧ୍ୟ ଥାଏ ମାନେ ସାଣ୍ଡ ଚୋବେଲେ ଶବ୍ଦ ମଧ୍ୟ ହେଇଥାଏ ବାହାରିଥାଏ ତ ଭଲ ଲାଗେ ଖାଇବାକୁ ଆଉ
ଚୋବେଇଲେ ମାନେ କି ଟିକେ ଷ୍ଟ୍ରଙ୍ଗ ଲାଗିଲେ ହିଁ ଭଲ ଲାଗେ ଟେଷ୍ଟି ଲାଗେ ମାନେ କି ସ୍ଵଦ ଆସେ ଭଲ ଲାଗେ ତାହେଲେ ଜେଲେପି ଛଡା ଆଉ କଣ ଆପଣଙ୍କୁ ପସନ୍ଦ ବେଶୀ ଆଉ କଣ କଣ ପସନ୍ଦ ଆପଣଙ୍କୁ ଖାଇବା
ଭଲ ଲାଗେ ସକାଳେ ଜଳଖିଆରେ ମୁଁ ଯାଏ ଦହିବାର ଆମର ଏଠି ଗୋଟେ ଛକରେ ଭଲ ଦିଅନ୍ତି ଦହିବ ବି ଭଲ ଲାଗେ ଦହିବରା ଖାଇଥାଏ ଆଉ ବାହାର ଜିନିଷ ଏତେ ମୁଁ ଖାଏନି ବିଶେଷ କରିକି କମେଇ ଦେଇଥାଏ ଏ ଯୋଉ ତେଲ ମସଲା ଏଗୁଡାକ ଅଧିକ ଖାଉନି ତ
ହଁ
ତେଲରେ ଛ ଛଣାାଯାଏ କୋଉଠି କଣ ପକାନ୍ତି ନା ସେଇ
ପୁରା ପୁରା ସେଇଟା ସେଇଟା ବାହାରେ ହଁ ବାହାରେ ଯଦି ଖାଇବାର କଥା ହେଇ ଫଳମୂଳ ଗୁଡାକ ଖାଇବାର କଥା ବେଶୀ ତେଲୁଆ ଜିନିଷ ଖାଇବା କଥା ନୁହଁ କାହିଁକି ସେମାନେ କେମିତିଆ ଟାଇପ କେମିତିଆ ତେଲରେ ସେମାନେ ଇଏ କରୁଛନ୍ତି କେମିତି ସଫାସତ ବି ବନଉ ନଥିବେ ନାଇଁ ଆପଣ ଯୋଉଟା ଖାଉଛନ୍ତି ସେଇଟା ଠିକ ବନଉଥିବେ ହେଲେ ଅଲଗା ଗୋଟେ ଜାଗାରେ ସବୁ ଜାଗାରେ ଯଦି ସବୁ ଜିନିଷ ଯଦି ବାହାରେ ଖାଇବା କୋଉଠି କେମିତି ବନଉଛନ୍ତି ସେଇଟା ଦେହ ପାଇଁ ଠିକ ନ ଥିବ ଭଲ ଥିବ ଭଲ ନଥିବ କିଛି କହିହେବନି ନା
ହଁ ହଁ
ସେଥିପାଇଁ ବେଶି ଜିନିଷ ବାହାରେ ଖାଇବା କଥା ନୁହଁ ତେଲୁଆ ଜିନିଷ ବେଶୀ ହ
ତେଲ ଜିନିଷ ମାନେ ମାସକରେ କେତେବେଳେ ଗୋଟେ ଥର ନଲେ ଦି ପଥ ରାଧୁ ଯଦି ସନ୍ଧ୍ୟାରେ ଭଲ ଲାଗିବ ଯାଇଥିବି ବଜାର କୁ ତ ଖାଇଥାଏ ନହେଲେ ବହୁତ କମ ଖାଏ ବହୁତ କମ ପୁରା କମେଇ ଦେଇେଇଛି ବାହାର ଜିନିଷ ଏଇ ଦେହ ଖରାପ ହଉଛି ସେଇ ତେଲ କୋଉ ତେଲ ଛାଣି ଥାନ୍ତି କେତେ ଦିନ ଯାଇଏ ରଖିଥାନ୍ତି କିଏ ଦେଖୁଛି ସେଗୁଡାକ ଆଉ
ମୁଁ ବେଶୀ ଖାଏନି ତେଲ ଜିନିଷ ଟ ପରଣ୍ଟ ହିଁ ଖାଏ ମାନେ କି ଯଦି ବାହାରକୁ ଯିବି କି ଘରେ ବି ତେଲୁଆ ଜିନିଷ ବେଶି ଖାଏନି ମୁଁ ଇଚ୍ଛା ଲାଗେ ଖାଇବା ପାଇଁ ହେଲେ ମନକୁ ଟିକେ ସ୍ଥଗିତ କରି ରଖିଦିଏ ଆଉ କାହିଁକି ନା ଜିନିଷ ଖାଇଲେ ସେଇଟା ସ୍କିିନ ପାଇଁ ମାନେ କି ଆମର ଚେହେରା ପାଇଁ ଆମର ଅ ବଡି ପାଇଁ ଶରୀର ପାଇଁ ଟିକେ
ହଁ ସେଇ ବା ସେଇ ତେଲ ଛଣା ଜିନିଷ ଯେବେବ ଖାଇଥାଏ ମୁହଁରେ କିଛି ନା କିଛି ବ୍ରଣ ନହେଲେ କିଛି ନା କିଛି ବାହାରି ଯାଇଥାଏ।
ଆସିଯାଏ ଆସିଯାଏ ସେ ସବୁ ଜିନିଷ ପାଇଁ ଆମର ମାନେ କି ଶରୀରକୁ ଟିକେ ସୁନ୍ଦର ରଖିବାର ବି ତ ଆବଶ୍ୟକ, ମତେ ଯାହା ଲାଗେ। ଅ ଯଦି ଆମେ ବେଶ୍ ତେଲୁଆ ଜିନିଷ ଖାଇବା ଆମର ଚେହେରାରେ ଟିକେ ସେତେ ତେଲ ତେଲ ହେଇକି ଭଲ ଦେଖାଯିବ ନାଇଁ। ଆମେ ଖାଇବା ସ୍ୱାଦ ଲାଗିବ କିନ୍ତୁ ସେଇଟା ଶରୀର ପାଇଁ ବେଶୀ ଠିକ୍ ନୁହଁ।
ହୁଁ। ଏଇ ମୁଁ ସନ୍ଧ୍ୟାରେ ଖାଏ ଯଦି ସେ ଯୋଉ ଗଜାମୁଗ ଏଇ ଯୋଉ ସେଗୁଡାକ ଯୋଉ ଦିଅନ୍ତି ସେ ଛକରେ ଅଛି। ପେଟ୍ରୋଲ ଟାଙ୍କି ଛକରେ ଗୋଟେ ଥାଏ। ସେଠି ସେ ମଉସା ବହୁତ୍ ବଢିଆ ଦିଅନ୍ତି। ତାଙ୍କର ଯାଇକି ଖାଏ ଟିକେ। ହଁ କିଛି ମିଶିିନଥାଏ ତ ଖାଇଦିଏ।
ହୁଁ। ସେଇଟା ତ ଆପଣ ନିଜେ ଘରେ ବନେଇକି ବହୁତ ବଢିଆ ଖାଇପାରେ। ମୁଁ ସେଇଟା ହିଁ ଖାଏ ଘରେ। ସେଇଟା ହିଁ ଖାଏ। ମୁଁ ରା ତିରେ ଶୋଇଲା ବେଳେ କ୍ଷୀର ତ ପିଇକି ଶୁଏ। ଶୋଇଲା ବେଳେ ଗୋଟେ ଗ୍ଲାସ ରେ ଆଣିକି ମୁଗ ଆଉ ତାପରେ ସେ ଯୋଉ ଚଣା ଯୋଉ ମା ଚଣା ବୋଲି କହିବେ ଆମ ପଟ, ଆପଣଙ୍କ ସାଇଟରେ କଣ କୁହନ୍ତି କହିପାରିବିନି। ହଁ। ସେଇଟାକ ଆଣିକି ମୁଁ ପାଣିରେ ରଖିଦିଏ, ଧୋଇକି ଆଣିକି ପାଣିରେ ରଖିଦିଏ। ତାପରେ ସକାଳେ ସେଇଟା ଆଣିକି ସେଇଟାକୁ ସେ ପାଣି ବି ପିଏ ଆଉ ସେଇଟାକୁ ଖାଇଦିଏ। ତାପରେ ମୁଁ ସେଇଠି କିଛି ଏଇ ଯୋଉ ଆମର ଡାଳିମ୍ବ ତାପରେ କିଛି ଅ ଚିନାବାଦାମ ହଉ ଆଉ କିଛି ଟମାଟୋ କିଛି ସେଠି କିଛି ଯୋଉ ମିକ୍ସ୍ ଯୋଉ ଯୋଉ ସାଲାଡ ଟାଇପ୍ ର କିଛି ଏମତି ବନେଇ ଦିଅ ମୁଁ। ଆଉ ସେଇଟା ବନେଇକି ସେଇଠି କାଜୁ କିସମିସ୍ ଏଇ ସବୁ ଜିନିଷ ଗୁଡାକୁ ବି ସେଠି ମିଶେଇ ଦିଏ। ବହୁତ୍ ଦେହ ପାଇଁ ବହୁତ୍ ସେଟା ବହୁତ୍ ସେଇଠି ଆମର ବହୁତ ପୁଷ୍ଟିସାର ମିଳିଥାଏ ନା ସେଥିପାଇଁ। ସେଇଟା ତା ତାପରେ ଅଣ୍ଡାକୁ ସିଝେଇକି ଆଉ ବ୍ରେଡ ରେ ସେ ଯୋଉ କ କୁହନ୍ତି ନାଇଁ କି ସେ ଯୋଉ ଇଂଲିଶ ରେ କଣ କୁହନ୍ତି ସେ ବାଦାମ ର ସେ ଯୋଉ ରସ୍ ଟା ସେ ପିନଟ୍ ବଟର ବୋଲି କହିବେ ସେଇଟା। ସେଇ ସକାଳେ ମୁଁ ସେଇଟା ଖାଏ। ମତେ ସେଇଟା ଭଲ ଲାଗେ। ସେଇଟା ଦେହ ପାଇଁ ବି ଭଲ। ସମସ୍ତଙ୍କ
ହୁଁ। ମୁଁ ବି ସେଇଗୁଡାକ ହିଁ ଖାଉଥାଏ ସେଇ ଆ ଗଜାମୁଗ ନହେଲେ ସେଇ କଳା ଚଣା। ଆଉ ନହେଲେ ସେଇ ଏ ସେସବୁ ମିଶେଇକି କଳାଚଣାକୁ ବତୁରେଇ ଥାଏ ପୁଣି ତାକୁ ସିଝେଇ ଦିଏ, ସିଝେଇକି ତାକୁ ତେଲରେ ଟିକେ ଭାଜିଦିଏ, ନହେଲେ ତ ଏମିତି ଖାଲିରେ ବି ସିଝା ଟା ଆଣିକି ସେଠି କା କାକୁଡି, ଟମାଟୋ, ପିଆଜ, ଲଙ୍କା ପକେଇକି ହୁଁ।
ଆଉ ଟିକେ ଲେମ୍ବୁ ଟିକେ ଆଉ ଆମର ସେ ଯୋଉ କଲା ଲୁଣ ସେ ଯୋଉ ବ୍ଲାକ୍ ସଲ୍ଟ ବୋଲି ଇଂଲିଶ ରେ କୁହନ୍ତି। ସେଇଟା ଟିକେ ଟିକେ ସବୁ ଟେଷ୍ଟ୍ ମାନେ କି ସ୍ଵାଦ ଯେମିତି ଟିକେ ଲାଗିବ ସେମତି। ଆଉ ଯଦି ଆପଣ ଦୈନନ୍ଦିନ ମାନେ କିି ସବୁଦିନ ପ୍ରତିଦିନ ଯଦି ଖାଉଛନ୍ତି ମୁଁ ନି ଜେ ମାନେ କି ମୋର ଅନୁଭୂତି ତି ରୁ ଆପଣଙ୍କୁ କହୁଚି ଆପଣ ତ ଖାଉ ବି ଥିବେ ମୁଁ ଖାଉଛି ସବୁଦିନ୍। ତ ସବୁଦିନ ଖାଇଲେ କମ୍ ସେ କମ୍ ପନ୍ଦର ଦିନ ଯଦି ଆପଣ ଯଦି ଲଗାତାର ଖାଇବେ ଆପଣଙ୍କ ଚେହେରା ଚେଞ୍ଜ ହେଇଯିବ। ହେଇଯାଏ ପୁରା। ଚେହେରାର ଗ୍ଲୋ ମାନେ ଯୋଉ ମାନେ କଣ ଡଉଲ ଡାଉଲ ଟାଇପ୍ ର ସେ ମାନେ କିଛି ଚେହେରା ଗୋଟେ ତାର ଗୋଟେ ଅଲଗା ମାନେ ଇ ପିସ୍‌ ଦେଖାଯାଏ ସୁନ୍ଦର ଦେଖାଯାଏ ଆଉ ମାନେ କି ନିଜକୁ ବହୁତ ମାନେ କି ଇଏ କନଫିଡେନ୍ସ୍ ବି ଆସେ ଆଉ ଭଲ ଲାଗେ ପୁରା। ବହୁତ୍ ଶକ୍ତି ବି ମିଳେ ମୁଁ ଯାହା ଅନୁଭବ କରିଛି।
ହୁଁ ହୁ ନାଇଁ ଭଲ ଭଲ ଖାଦ୍ୟ ସେ ସବୁ ହୁଁ।
ପାଇଁ ବହୁତ୍ ଭଲ କମ୍ ସେ କମ୍ ସକାଳେ ଖାଇବାର କଥା। ତେଲୁଆ ଜିନଷ ଖାଇଲେ ବି ଇଭିନିଂ ଟାଇମ୍ ରେ କୋଉ ଟାଇମ୍ ରେ ଖାଇବାର କଥା କିନ୍ତୁ ସକାଳେ ଏଇସବୁ ଜିନଷ ଖାଇଲେ ଭଲ।
ହୁଁ‌।
ହଁ।
ସକାଳୁ ସେ ୟୋଗା ପ୍ରାଣାୟାମ କରିକି ସବୁ ଖାଇଦେବେ ହୁଁ‌।
ସେଇଟା ସକାଳୁ ମୁଁ ଉଠିକି ଯାଏ ପାଣି ଗୋଟେ ଗ୍ଲାସ ପିଇକି ସିଧା ଯାଏ। ରନିଂ ପାଇଁ ମାନେ କି ଦୌଡିବା ପାଇଁ ଯାଏ ତାପରେ ଆସିକି ଏସ୍କ ମାନେ କି ବ୍ୟାୟାମ ହଁ ବ୍ୟାୟାମ କରେ ମୁଁ ତାପରେ ଆସିକି ଘରେ ହିଁ ମୁଁ ସବୁ ଜିନିଷ ଗୁଡାକ ରଖିଛି।
ହଁ ହଁ‌‌ ‌।
ଅ ମାନେ କି ସେ ଯୋଉ ଜିମ୍ କରିବା ପାଇଁ ସେଟା ନିଜେ ମୁଁ କୋହୁ ଏମ ଏମିତିଆ ଜିନିଷ। ଫିଜୁୟସନ କୁ ଯାଇନି ମୁଁ ନିଜେ ହିଁ କରେ ତାପରେ ସେଟା ଖାଇସାରିଲା ମାନେ କି ସେଟା କରି ସାରିଲା ପରେ ତାପରେ ନିଜେ ସବୁ ଏଇ ଜିନିଷ ନିଜେ ବନେଇକି ମୁଁ ଖାଏ ମୁଁ କାହାକୁ ଘରେ କାହାକୁ କହେନି ବି।
ନାଇଁ ଭଲ କଥା କାହିଁକି ଅନ୍ୟ ଉପରେ ନିର୍ଭରଶୀଳ ହବା ଆପେକ୍ଷା ନିଜେ କରିକି ହଁ ନିଜ ଦ୍ଵାରା ତ ହୁଏ ସେଗୁଡା ଆଉ ସେଇଟା ବହୁତ୍ ମାନେ ସହଜ କାମ ବି ସହଜରେ ହେଇଯାଏ ବି।
ଦେଖନ୍ତୁ ଯୋଉଟା ନିଜ ଦ୍ଵାରା ହଉଛି ନିଜେ କରିବାର କଥା କାହିଁକି ତମେ ମାଆଙ୍କୁ କହିବ ଭଉଣୀଙ୍କୁ କହିବ ମୁଁ ତ ମୁଁ ନିଜକୁ ଓପନ ନିଜେ ସଫା କରେ ସବୁ କିଛି ମୋର ନିଜ କରେ ଖାଲି ସେ ଯୋଉ ବାସନକୁସ ନ ମାଜିବା ସେଟା ଆଉ ମାଜିବି କି ସେ ନିଜର ଯୋ ଦ୍ଵାରା ନିଜ କାମ ଯୋଉଟା ତୋ ଦ୍ଵାରା ନିଜ ଦ୍ଵାରା ହଉଛି ସେଟା ମୁ ନିଜେ କରେ ଆଉ ମତେ ଭଲ ବି ଲାଗେ କରିବା ପାଇଁ।
ହୁଁ ହୁଁ।
ହୁଁ ଆଉ ସମସ୍ତେ ଭଲ ଅଛନ୍ତି ତ।
ହଁ ହଁ ସବୁ ଭଲ ଅଛନ୍ତି ଅବି ତ ରାତି ପାଇଁ ରୋଷେଇ ମଧ୍ୟ ହବ।
ଆପଣ ହିଁ ରୋଷେଇ କରୁଥିବେ ବୋଧେ।
ହଁ ହଁ ହଁ। ସବୁ ମିଶିକି କରୁ ଆଉ ମୁଁ ଟିକେ ବହୁତ୍ କରେ ଆଉ।
ହୁଁ ଆଚ୍ଛା ରାତିରେ କଣ ବନେଇଛନ୍ତି ଏବେ ଖାଇବା ପାଇଁ। କଣ ଏମିତି କିଛି ବିଶେଷ ଭଲ ଆଇଟମ କିଛି ଭଲ ବିଷୟରେ ରାନ୍ଧଚନ୍ତି କି।
ହଁ ସେଇ ରୁଟି କୁ ଡାଲମା।
ଓ ସେଇଟା ତ ମୋର ଗୋଟେ ପ୍ରକାରର ବହୁତ୍ ମୋର ବହୁତ୍ ପ୍ରିୟ ଖାଦ୍ୟ କହିଲେ ରାତି ବହୁତ୍ ବହୁତ୍ ଭଲ ଲାଗେ ସେଇଟା। ଡାଲମାରେ ସବୁ ସବୁ ପନିପରିବା ମିଶିଥିବ ରୋ ରୁଟି ରେ ଖାଇଲେ ବହୁତ୍ ସ୍ଵାଦ ବି
ହଁ ଏମିତି ରେ ହଁ ଏମିତିରେ କେହି ପନିପରିବା ଖାଇବା ପାଇଁ ପସନ୍ଦ କରନ୍ତିନି ନା। ତ ଡାଲମାରେ କଣ ନା ମିଶିଗଲା ସବୁ ପନିପରିବା। ତ ଗୋଟେ ସାଙ୍ଗକୁ ଖାଇଦେଲେ ଜଣା ପଡଲାନି ଆଉ।
ଆ ପରିବାରରେ କେତେ ଜଣ ଅଛନ୍ତି ମ୍ୟାଡ଼ମ୍ ଆପଣ ସମସ୍ତେ?
ଆଜ୍ଞା କଣ କହିଲେ ଆପଣ?
ପରିବାରରେ ସମସ୍ତେ ମାନେ କି ମିଶିକି ରହୁଛନ୍ତି କି ଆପଣ ମାନେ କି ଅଲଗା ଜେଗାରେ?
ନାଇଁ ନାଇଁ ଆମେ ସବୁ ମିଶିକି ରହୁଛୁ ଆଉ ମିଶିକି ରହୁଛୁ ମି ସେଇ ସବୁ କାମ କରୁ ଏଇ ଅବି ରୁଟି ବି ମଧ୍ୟ ସମସ୍ତେ ସେ ସେଇ ମୋ ଭଉଣୀ ସହିତ ମିଶିକି କରିବୁ ଏବେ ଆଉ। ହୁଁ
ତ କଣ କହିବି ଆପଣଙ୍କୁ ଶେଷରେ କହିବି କି ଯାହାବି ଆମେ ଖାଉଛୁ ତ ଭଲ ବିଷୟ ଖାଇବା କଥା ସତ ସଫାସୁତୁରା ବିଷୟ ଖାଇବା କଥା ଫଳ ହେଉ କି ଯାହା ବି ହେଉ ସେଇଟା ନିଜେ ଯେତେ ପାରିଲେ ନିଜେ ବନେଇକି ଖାଇବା କଥା ବାହାରିଆ ଜିନିଷ
ହଁ ଫଳ ଫଳ ଜିନିଷ ତ ସବୁବେଳେ ଖାଇଥାଉ ଆମେ ଆଉ ଘରେ ଥାଏ ଆମର ସବୁବେଳେ ଫଳ।
ଯେତେ ଫଳ ଜିନିଷ ଖାଇଲେ ଦେହ ପାଇଁ ସେତେ ଭଲ ବି ଆଉ ଚେହେରା ବି ସୁନ୍ଦର ଦେଖାଯିବା ସହିତ ଆମକୁ ବଳ ବି ଆସିବ ଆଉ ଶରୀର ବି ଠିକ ଗଠନ ହବ।
ହୁଁ ସେଇ ଗାଡିରେ କୁଆଡେ ଯାଉଥୁ ଯାଉଥିବା ସମୟରେ ମଧ୍ୟ ଆମେ ସେଇ ଫଳ ହିଁ ନେଇକି ଯାଇଥାଉ। ତ ରାସ୍ତାରେ ସେଇ ଫଳ ହିଁ ଖାଇକି ଯାଉଥାଉ ଆମେ
ହଉ ମ୍ୟାଡାାମ ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି ଯଦି ଆଉ ସମୟ ମିଳିବ ତାହେଲେ ମତେ ମେସେଜରେ ମୁଁ କହିବି ପ୍ଲିଜ୍ କଥା ହେବେ ହେଲା।
ଆଜ୍ଞା ଆଜ୍ଞା ସାର୍ ରଖୁଛି ନମସ୍କାର ହଁ!